ଝିଅ କଣ କରୁଛନ୍ତି?
ମୁଁ ଦୋକାନରେ ବସିଛି ଆଉ ଆପଣ?
ହଁ ମୁଁ ଆସିଛି ଇ ବାରି ଚି ଆଉ।
ଆଛା ଆଉ ଖାଇସା
ହଁ ଖାଇଛି ଇଉଁ ଜଳଖିଆ ଖାଇଛି ଆଉ।
କଣ ଖାଇଛନ୍ତି?
ହଁ ଟିକେ ଆଜି ଉପମା ହେଇଥିଲା ଉପମା କରିକି ଖାଇ ଦେଇଥିଲୁ ଆଉ।
ଆଜ୍ଞା।
ଆଉ ବୋହିକା ସମସ୍ତେ ଭଲ ଅଛନ୍ତି ହଁ କୁହ କୁହ
ମୁଁ କହିଲି ଯୋଉ ଖାଇବା ଜିନିଷ ଆପଣଙ୍କୁ କଣ କଣ ଭଲ ଲାଗେ?
ଉଁ ଭ ତ ତ ସବୁ ଭଲ ଲାଗେ କିନ୍ତୁ ବେଶୀ ଭଲ ଲାଗେ ଉପମା ଆଉ ମାନେ କେତେବେଳେ ମ୍ୟାଗି ବି ଖାଇଦିଏ ସେମତି ନାହିଁ ମୋର କି ଛି ମୁଁ ପ୍ରାୟ ଅଧିକ ଚୁଡ଼ା ଖାଏ ଚୁଡ଼ାକୁ ମତେ ବହୁତ ଭଲ ଲାଗେ।
ଆଚ୍ଛା ଆଛା ଆଉ ଧର ମାନେ ଯେମତି ଆମେ ଦି ପହରେ ଯୋଉ ଖାଇବା ଖାଉ ତା ଭି ତରେ କଣ ଭଲ ଲାଗେ?
କଣ କଇଲେ?
ମୁଁ କଇଲି ଯୋଉ ଦିପରେ ଯେମିତି ଆମେ ଆଇଂଶ ନିରାମିସ ଖାଉ ତ ଆପଣଙ୍କୁ ଆଇିଷ ଟା ଭଲ ଲାଗେ ନା ନିରାମିଷ ଟା ଭଲ ଲାଗେ?
ନା ନା ମତେ ନିରାମିଷ ମୁଁ ଆଇନ୍ସ ଜମା ଖାଏନି।
କାଇଁ?
ମୁଁ ଆଇଁଷ ସେ ଯୋଉ ହନୁମାନଙ୍କୁ ପୂଜା କରେ ତ ମୁଁ ଆଇଁଷ ଟୋଟାଲ ଛାଡି ଦେଇଛି।
ମୁଁ ଆଇଁଷ ବିଲକୁଲ ବି କଉ ନାନ୍ତି ନା।
ଟୋଟାଲ ଖାଉନି ପାଞ୍ଚ ବର୍ଷ ହେଲା।
ଓହୋ ଆଛା ଓ। ମୁଁ କହିବା କଥା କି? ଯୋଉ ନିରାମିଷ ଖାଆନ୍ତି। ତଥାପି ନିରାମିଷ ଖାଇବାରେ କଣ କଣ ଭଲ ଲାଗେ?
ନିରାମିଷରେ ଛତୁ ଖାଏ ପନିର ଖାଏ। ଆଉ ଡାଲମା ଭଜା ପ୍ରାୟତ ଡାଲମା ଭଜା ନିହାତି।
ଆଜ୍ଞା ଆଜ୍ଞା। ତ ଆଛା ଆମେ ଆଜି ଟିକେ ଖାଦ୍ୟ ଉପରେ କଥା ହେଇଯିବା।
ହଁ କୁହନ୍ତୁ।
ଆଜ୍ଞା ଦେଖନ୍ତୁ ଆମେ କଣ କରିବା? ନାଇଁ ତ ଆମେ ଖାଦ୍ୟ ଖାଉଛେ। ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗଉଛି। ବୁଝି ପାରୁଛନ୍ତି ନା।
ହଁ ହଁ।
ହଁ ତ ଖାଦ୍ୟ ଖାଇଲେ ହିଁ ଗୋଟେ ଲୋକ କାମ କର ପାରିବ। ଠିକ ଅଛି ଜଦ ଆଜ୍ଞା। ଯଦି ଜଣେ ଆମେ ଅ ଉପାସ ଦି ତିନି ଦିନ ରହିବା ଠିକ ଅଛେ। ଆମେ ଠିକ ସେରେ କାମ କରିପାରିବାନି। ଠିକ ସେ ଚାଲି ପାରିବନି ଠିକ ସେ ତା ମୋ ମୁଣ୍ଡ କଣ ହେଇଯିବ ତ ମୁଁ କହିବା କଥା ଆପଣଙ୍କର ଏମିତି କିଛି ହୁଏ କି ଧର ଲଗା ତ ଉପାସ ପଡିଗଲା ଦି ଦିନ ଆଜ୍ଞା ତ ଆପଣ
କି ଉପାସ? କରେ ଉପାସ କଲା ତା ବାସ ଦିନ ମୁଁ ଦିହ ମୁଣ୍ଡ ମାନେ ବି ପି ଲୋ ଅଛି ନା। ଦିହ ମୁଣ୍ଡ ଝାଁଝାଁ ଲାଗେ ମୁଣ୍ଡ ବୁଲେଇକି ପଡିଯାଏ। ମାନେ ପ୍ରାୟ ସବୁ କିଛି ହୁଏ। ଆଉ ଦିନେ ଦିନେ ବି ଏଠି ମାନଙ୍କର ଟାଇମ ନାହିଁ ଖାଇବା ପାଇଁ ଆଜି କାମ ହେଲା ଖାଇପାଇଲୁନୁ। ଖାଇ ନପାଇଲା ଗୁଣ ମୁଣ୍ଡ ବୁଲାଏ ମୁଣ୍ଡ ବୁଲାାଇ ଦୁର୍ବଳ ଲାଗେ ଉ। ସେ ବି ଡକ୍ଟର ବି ପାଟି କରନ୍ତି ନା ନାଇଁ ତୁମେ ଖାଇକି ଯାହା କର।
ଆଜ୍ଞା। ତ ଦେଖନ୍ତୁ ଆମେ ଯୋଉ ଖାଦ୍ୟ ଯେତିକି ଖାଉଛେ କହନ୍ତିନି ଖାଇବ ଅଳପ ପିଇବ ବେଶୀ। କାହିଁକି ନା ଆମେ ଆଜ୍ଞା।
ହଁ ହଁ ହଁ।
ତ ପାଣି ଟା କଣ କରେ ନା ଆମ ଯୋଉ ଖାଇବାକୁ ହଜମ କରାଏ ବୁଝିଛନ୍ତି ନା। ବେଳେ ବେଳେ ଲୋକ ଦେଖିବ ନାକ ଯାଏ ପୁରା ଖାଇ ଦେଇଥିବେ କିନ୍ତୁ ମାନେ କିଛି ସମୟ ପରେ ବାନ୍ତି ହେଇଯିବ ଗ୍ୟାସ୍ ହେଇଯିବ। ତ ଏଇଟା ପ୍ରୋବ୍ଲେମ ହୁଏ ଯେ ଆମ ପେଟ ଟା ରୁହେ ଆମେ ଅଧା ଖାଇବା ଅଧା ପେଟ ଖାଇବା ଆଉ ଫୁଲ ପେଟ ପାଣି ପିଇବା। ବୁଝି ପାରୁଛନ୍ତି ନା।
ହଁ ହଁ।
ଓ ମୋ କହିବା କଥା ଖାଦ୍ୟକୁୁ ଆମେ ତିନି ଭାଗରେ ବିଭକ୍ତ କରିଛେ। ବୁଝିପାରୁଛ ନା ଶ୍ୱେତ ସାର, ପୃଷ୍ଟି ସାର, ସ୍ନେହ ସର। ଆଉ ଗୋଟେ ହଉଛି କଣ ନା ଶ୍ୱେତ ସର ଦେଖନ୍ତୁ ପାଟିକି ଯୋଉ ଜିନିଷ ଆମକୁ ମିଠା ଲାଗେ। ବୁଝିପାରୁଛନ୍ତି ନା ତ ସେଇଟା ଶ୍ଵେତ ସାର ଭିତରେ ଯିବ। ସ୍ୱେତ ସାର କଣ କରେ ନା ଆମ କୁ କାମ କରିବା ପାଇଁ ଯୋଉ ଶକ୍ତି ଟା ଯୋଗାଏ ସେଇଟାରୁ ସେ କଣ କରେ, ଆମ କାମ କରିବା ପାଇଁ ଶକ୍ତି ଯୋଗାଏ। ବୁଝି ପାରୁଛନ୍ତି ନା?
ହଁ-ହଁ। ବୁଝିପାରୁୁଚି।
ମୋ କହିବା କଥା ପାଟିକି ଯୋଉ ଜିନିଷ ମିଠା ଲାଗେ। ଯେମିତି ଧାନ, ନ ଚା ମାନେ କଣ ଭାତ, ରୁଟି, ମକା, ହେଲା? ଆଉ ଚୁଡ଼ା, ସୁଜି, ଏଗୁଡା ସବୁ ସେତ ସାରରେ ଯାଉଚି। ବୁଝିପାରୁଛନ୍ତି? ଆଉ ବାକି କି ରହିଲା ପୃଷ୍ଟିସାର। ଆମର ଯେତେ ସବୁ ଡାଲି ଜାତୀୟ ରହିଲା ଅ ବିରି, ମୁଗ, କୋଳଥ, ହରଡ, ସୋୟାବିନ୍, ତ ଏଗୁଡା ସବୁ ରହିଲା କଣ, ପୃଷ୍ଟି ସାର ଜି ଯିଏ କି କଣ କରେ ନା ଆମ ଶରୀରରେ ଥିବା କୋଷ ଏରିକା କ କଣ କରେ ନା କୋଷକୁ ମାନେ ବଢାଏ। ବୁଝିପାରୁଛନ୍ତି? ଗୋଟେ ରୁ ଦିଟା ଦିଟା ରୁ ଚାରିଟା ଚାରିଟା ରୁ ଛଅଟା। ଏମିତି କରେ। ବୁଝିପାରିଲେ? ହଁ, ତ ଆଉ ବାକି ରହିଲା ସ୍ନେହ ସାର ଯୋଉଟା କି ଆମକୁ ଦୁଇ ପ୍ରକାର ସ୍ନେହ ସାର। ଗୋଟେ ହଉଛି ପ୍ରାଣୀଯ୍ୟ ଗୋଟେ ହଉଛି ଉଦ୍ଭିଜୟ। ବୁଝିପାରୁଚନ୍ତି ନା? ପ୍ରାଣୀଯ୍ୟ ଯୋଉ ହଉଛି କଣ? ନା ଯୋଉଟା ଚିକିଣିଆ ଜିନିଷ। ଆମକୁ ପ୍ରାଣୀ ମାଛ ହେଲା, ମାଂସ ହେଲା, କଲିଜା ହେଲା, କରାଟ ହେଲା। ଯୋଉଟା ଚିକଣିଆ ଜିନିଷ
ହଁ, ଏଇଠି ଗୋଟେ ପ୍ରଶ୍ନ ଅଛି ମୋର। ଚିକେନ ଯୋଉ ଖାଉଛନ୍ତି
ଆଜ୍ଞା?
ସେ ସେଇଟା ତ ମାନେ ପା ମାନେ ଇଞ୍ଜେକ୍ସନ ଦିଆ ଚିକ ଚିକେନ ଦଉସନ୍ତି ଦେଖିବା ପ୍ରାୟ ମାନେ ତମ ଆଡେ ନ ଦେଇ ପାରନ୍ତି। ଆମ ଆଡେ କଥା କହୁଚି। ସେଇରାକୁ କଣ ଚିକେନ ଖାଇଲେ ଭଲ? ଚିକେନ ଖାଇଲେ ଦିହ ବି ବହୁତ ଖରାପ ହୋଇପାରେ। ସେଥିରୁ ଆମେ କେମିତି ମାନେ ଦୂରେଇକି ରହିପାରିବା?
ଦେଖନ୍ତୁ ଏବେ କା ଯୋଉ ଚିକେନ ଟା ଆପଣ ଖାଉଛନ୍ତି। ଏଇ ଯୋଉ ବ୍ରଏଲର କହୁଛନ୍ତି ତ?
ହଁ, ହଁ।
ହଁ, ଦେଖନ୍ତୁ ଗୋଟେ କାମ କରନ୍ତୁ, ଆପଣଙ୍କର ସପୋଜ ଆପଣ ଘରେ ଧୂପ ଗାଡି ତିଆରି କରୁଚନ୍ତି ଠିକ ଅଛି?
ହଁ, ହଁ।
ଆପଣଙ୍କୁ ଧୂପକାଠ ର ଫାଷ୍ଟ ଗୋଟେ ଥର ପାଞ୍ଚ ଟଙ୍କା ଆସିଲା। ଠିକ ଅଛି?
ହଁ।
ତ ଆପଣ କଣ କରିବେ? ଅଧିକ ଅଧିକ କେମିତି କରିବେ।
ଅଧିକ ଅଧିକ ପାଞ୍ଚଟା ପାଞ୍ଚ ଟଙ୍କା
ନାଇଁ ଶୁଣନ୍ତୁ। ଆପଣଙ୍କୁ, ମୁଁ କହିବା କଥା ଆପଣଙ୍କୁ ଟଙ୍କା ଟା କିଛି କ ମିଳୁନଥିଲା, ବୁଝିପାରୁଛନ୍ତି ନା? ଯେତେବେଳେ ଆପଣ ଧୂପ କାଠିଟା ଘରେ କଲେ, ଠିକ ଅଛି? ଭଲରେ ପୁରା ସେ ସୁସ୍ଥ ଆସିବ ନ ଆସିବ ଏମିତି ମନରେ ଭାବିକି କଣ କଲେ ନା ଦୂପକାଠି ଷ୍ଟାର୍ଟ କଲେ, ଠିକ୍ ଅଛି?
ହଁ, ହଁ, ହଁ।
ତ ସେତେବେଳେ ଆପଣଙ୍କର ସେ ଦୂପକାଟି ଭଲ ହେଇଥିଲା, ତ ପାଞ୍ଚ ଟଙ୍କା ଆସିଲା। ବୁଝିପାରିଲେ? ହଁ, ତାପଠୁ ଆପଣ ଯେତିକି
ହୁଁ ହୁଁ।
ମୁଁ କହିବା କଥା ତାପରେ ଆପଣ ଯେତିକି ମନ ଧ୍ୟାନ ଦେଇକି ସ୍ଲୋ ସ୍ଲୋ କରୁଥିଲେ। ଆଉ ସେତିକି କରିବ ନା ତାଠୁ ଅଧିକ ଇଏ ଯିଏ ମ ଯାହା ତ ହଉଚି ହଉଚି ମୋର ତ ପଇସା ଆସୁଛି। ମୁଁ ତାକୁ ଯ
ନିହାତି ସେଇଟା ମାନେ କହିବ ହଁ ଆମର ତ ପଇସା ଆସୁଛି ଆମେ ଆଉ ସ୍ଲୋ କରିପାରିବେ କେହିଁତି ଜୋରସେ କରି ଏମିତି କରିଦବା ଆ ମାନେ ହଁ ଆମର ବଗି ବହୁତ ପଇସା ହେଇଯିବ। ବହୁତ କଲେ ଆଉ ଏମିତି କଣ ଯେମିତି ଆସ୍ତେ ଆସ୍ତେ କରିଥିଲେ ଆଉ କଣ ଏମିତି କରିପାରିବା କି। ସେମିତି ଆଉ କରିହୁଏନି।
କାହିଁକି କରିହବନି।
କାହିଁକି ନା ସେଇଟା ଗୋଟେ ମାନେ ଆମେ କହିଁବା ହଁ ଏମତି ତ ଭଲରେ କଲେ ସେମତି କରୁଛନ୍ତି। ପ୍ରାୟ ଲୋକ କହୁଛନ୍ତି ହଁ ଆମେ ଏମିତି କରିକି ଛାଡିଦେଲେ ସିଏ ନେଇଯିବେନି କି କମ୍ପାନୀ ସିଏ ସେମିତି ହିଁ ଭାବନ୍ତି। କାହିଁକିନା ମୁଁ ବି ଆମେ ବି ଧୂପକାଟି କରୁଥିଲୁ ଆମେ ଏଇନା ପ୍ରଥମ ପ୍ରଥମେ ହେଇନ୍ତି ଚିକଣ ଚିକଣ କରିକି ସେମାନେ ଦେଖନ୍ତି ତାପରେ ନା କାମ କରିସାରିଲା ପରେ ତାପରେ ଦି ମାସ ଦିଇ ମାସ ତିନି ମାସ ପଇସା ଦିଅନ୍ତି। ତାପରେ ଆମକୁ ହଁ ଆଉ କଣ ସେ ଦେଖୁଛନ୍ତି। ଆମେ ବି ହେଇ ଆଗରେକିଣି ଦେଇଦବୁ।
ସେମ୍ ଜିନିଷ। ଯେତେବେଳେ ଦେଖନ୍ତୁ ଘରେ ଲୋକମାନେ କୁକୁଡା ରଖୁଥିଲେ ଘରେ ଠିକ ଅଛି ତ ଖାଇବା ପିଇବା ଦେଇ ହୃଷ୍ଟ ଫୁଷ୍ଟ କରୁଥିଲେ। ମାନେ କହୁଛି ଦି ହଜାର ମସିହା ସୁଦ୍ଧା ଲୋକ ଚିକେନ ଖାଉନଥିଲେ ମଟନ ମଟନ କମ ପଇସା ଥିଲା। ମଟନ ମାଛ ଖାଉଥିଲେ ବୁଝିପାରୁଛନ୍ତି ଏଇ ଦି ହଜାର ମସିହା ସେ ପରଠୁ ଲୋକ ଚିକେନ୍ ଖାଇବା ଅଧିକ ଖାଇଛନ୍ତି କୋଭିଡ଼୍ ପରଠୁ ଲୋକ ଅଧିକ ଚିକେନ ଖାଉଛନ୍ତି ବୁଝିପାରିଲେ ନା। ତ ଦେଖନ୍ତୁ ଯେତେବେଳେ ଅଳ୍ପ ଥିଲା ଭଲ ଥିଲା ଯେତେବେଳେ କଣ କଲେ ନା ଚିକେନ ଟା ଅଧିକ ବେପାର ହେଲା ଚିକେନ ଟା କଣ ପାଇଁ ଅଧିକ ବେପାର ହେଲା। ନା ଆମ ବଡିକୁୁ ଗରମ ରଖେ ବୁଝି ପାରୁଛନ୍ତି ନା।
ହଁ ହଁ।
ଗରମ ଦେଖିବେ ଆପଣ ଯୋଉ ଦିନ ଚିକେନ ଖାଇଦବେ ସେଦିନ ଆପଣଙ୍କୁ ବହୁତ ଅସ୍ତବସ୍ତ ଲାଗିବ।
ନିହାତି ଗ୍ୟାସ ବି ହେଇଯାଏ ହଁ ହଁ ଯୋଉମାନେ ଖାଉଛନ୍ତି ଆଉ ହଁ।
ହଁ ସିଏ କଣ କଲା ନା ସିଏ ଆଉ ଏଠି ଲୋକଙ୍କ ଦେହ ଟାକୁ ଦେଖିଲାନି। ତାର ମାଇଣ୍ଡ କଣ ମୁ ପଇସା କେମିତି କମେଇବି ବୁଝିପାରୁଛନ୍ତି ନା ସିଏ କଣ କଲା ନା କେମିତି ମାନେ ଗୋଟେ କୁକୁଡା ବଡ ହବା ପାଇଁ। ଚାରିରୁ ପାଞ୍ଚ ମାସ ଲାଗେ ଯଦି ସେ ଚାରିରୁ ପାଞ୍ଚ ମାସ ସେ ତା ମାନେ ଯୋଉ ଇଏରେ କଣ ଯୋଉଠି ରଖନ୍ତି କୁକୁଡା ଭାଡିରେ। ଯଦି ଚାରିରୁ ପାଞ୍ଚ ମାସ ରଖିକି ତାକୁ ଦାନା ଖୁଆଇବ। ତାଲେ ତାର ତ ସେପଟେ ପଇସା ପଳେଇବ ଏଠି ଦାନା ଛଅ ଟଙ୍କା କୁ ଘୋଡା ନ ଟଙ୍କା ହେଇଗଲାଣି।
ନିହାତି ହଁ ଏଇଟା ବି ଠିକ କଥା ସିଏ ପୁଣି ହଁ ହଁ।
ତ ସିଏ କଣ କଲା ନା ବଜାରରେ ଶସ୍ତାରେ ଇଞ୍ଜେକସନ ମିଳୁଛି ଇଞ୍ଜେସନ ନେଇ ଆସିଲା ଠିକ ଅଛି ସେଠି ତାକୁ
ହଁ- ହଁ।
ମାନେ ଗୋଟେ ଇଞ୍ଜେକ୍ସନ ପେଟିଟା ଦେଖ ହଜାର ଟଙ୍କା ପହିଲଲା ତା ପାଖରେ ତ ଶହେ ଟା କୁକୁଡା ଅଛନ୍ତି ନା। ସେ କଣ କଲା ସେ ହଜାର ଟା ଇଏରୁ ଶହେ ଟା ଦେଇଦେଲା। ତ ହଜାରେ କେ କେତେ ପଡ଼ିଲା ଦଶଟଙ୍କା ଲେଖାଏଁ ପଡ଼ିଲା ବୁଝି ପାରୁଛନ୍ତି ନା।
ହଁ- ହଁ ବୁଝିପାରୁୁଛି।
ତ ଦଶ ଟଙ୍କା ଲେଖା କୁକୁଡ଼ାକୁ ଏପଟେ ଦାନା ଯଦି ତାଙ୍କୁ ମାସକୁ ତିନିସ ଟଙ୍କା ଖୁଆଇବ ଏପଟେ କାହିଁକି ମାସେ ଗୋଟେ ଇଞଜେସନ ପନ୍ଦର ଦିନକୁ ଥରେ ଦୁଇଶହ ଟଙ୍କା କଁ ଖର୍ଚ୍ଚ କରି ତାଙ୍କୁ ବଡ ନ କରିବୁ।
ଏଟା ହିଁ ଠିକ କଥା ମାନେ ସେମାନେ ହିଁ ନିହାତି କରିବେ ତ।
ସେ ବଡ କରୁଛି ଇଞଜେସନ ଦେଇକି ବଡ କରିଦେଲେ ଆମେ କଣ ଜାଣିଲେ ଏ କୁକୁଡା ଟା ଆମେ ଆମ ଆଖି କେବେ ଛୋଟ କୁ ଯାଏନି ମଣିଷ ଆଖି ଏମି ଦିଆ ଯୋଉଟା ତାକୁ ଚଇନ ଚିକଣ ଦେଖା ହାଉଥିବ ଆଉ ଯୋଉଟା ଭଡା ଥିବ ସେ ସବୁବେଳେ ସେଇଟାକୁ ନବ। ଛ ଭଲ ହେଇଥିଲା ବି ସେ ଛୋଟୁ ଧରିବନି ବୁଝିପାରୁଛନ୍ତି ନା।
ଆମେ ହଁ ଆମେ ବି ନିହାତି କହିବା ନା ଏଇଟା ବଡ ର ଅଛି ଏଇଟା ନେଇଯିବା ଏଇ ଛୋଟା କିଏ ନବ ସେଇଟା ହିଁ ନିହାତି।
ବୁଝିପାରିଲେ ଆମେ ଗଲେ ମାର୍କେଟ କୁ ଆମକୁ ଚିକେନ କେଜି ଚେନ କାଟିକି ଦେଇଦେଲାସ୍ ଆମେ ଆଣଲେ ତାକୁ ଖାଇଦେଲେ। ହେଲା କିନ୍ତୁ ଯୋଉ ଇଞ୍ଜେକ୍ସନ ଟା କୁ ବି ଆମେ ଖାଇଲେ ସେ ଯୋଉ ଇଞ୍ଜେକ୍ସନ ଟା ନେଇଛି।
ହଁ ବିଷାକ୍ତ ଜିନିଷ ଟା ନିହାତି ଖାଇଲେ ଆମେ।
ଆଜ୍ଞା। ଦେଖନ୍ତୁ ସେଇ ଯୋଉ ମାଂସ ଟା ଆମେ ଖାଉଛେ ଦେଖିବେ ବହୁତ କମ ଏଜ ର ଛୁଆଙ୍କ ଦେହରେ ବହୁତ ହରମୋନ ଇନବାଲାନ୍ସ ଦେଖା ଯାଉଛି ଯେମିତି ଦେଖିବି ସମୟ ହେବା ପୂର୍ବରୁ ତାଙ୍କର ପିରିୟଡସ ଆସି ଯାଉଛି ବୁଝିପାରୁଛନ୍ତି ନା। ଦେଖ ଛୋଟ ଛୋଟ ଛୁଆ ବହୁତ କମ କମ ବୟସରେ ପିରିୟଡ ଆସୁଛି। ହେଲା କି ମାନେ ହଠାତ୍ ଥିବେ ଚେ ଯଦି କଣ୍ଟିନ୍ୟୁ ଖାଇଲେ ଫୁଲି ଯାଉଛନ୍ତି।
ଫୁଲି ଯାଉଛନ୍ତି ଦିହ ମୁଣ୍ଡ ବି ଇନଫେକ୍ସନ ହଉଛି ଚେକା ଚେକା ହେଇଯାଉଛି।
ଆଜ୍ଞା।
ପ୍ରାଏ ପିଲାଙ୍କର ଦେଖିବ ଅଣ୍ଡା ଚିକେନ ଖାଇଲେ ଧୀହ ମୁଣ୍ଡ ସବୁ ଚିକା ଚିକା ହେଇଯାଉଛି ନା
ହୁଁ ତ ମୋ କହିବା କଥା ଆମେ ଯେତେବେଳେ ଖାଉଛେ ନା ଭଲ ଜିନିଷ ଖାଇବା ଅଧିକ ପଇସା ପୁଛେ ତ ମୁଁ ଜାଣିବ ଯୋଉ ଯୋଉମାନେ ଚିକେନ ଖାଉଛନ୍ତି ସେମାନେ କଣ କରିବେ ନା ଘରୋଇ ମାନେ ଯୋଉମାନେ ପାଳୁଛନ୍ତି ଅବଶ୍ୟ ଆପଣଙ୍କୁ ଅସନା ଲାଗିପାରେ କାହିଁକି ନା ଘର ଯୋ ବାଡି ରୁ ପୋକଯୋକ ଖାଆନ୍ତି ଅବଶ୍ୟ ଅସନା ଲାଗିପାରେ କିନ୍ତୁ ସେଥିରେ ଯୋଉ ଭି ଭି ଆପଣଙ୍କୁ ମିଳିବ। ଆଉ ଦେହ ଯଦି ଆପଣ ଏକା ସାଙ୍ଗରେ ତିନିଟା ଚିକେନ ବି ମାନେ ଯୋଉ କହୁନାହାନ୍ତି କୁକୁଡ଼ା ଖାଇବା ତା ଦେହରେ ଆପଣଙ୍କୁ ସେ ଭିଟାମନ୍ ମିଳିବନି ବୁଝିପାରୁଛନ୍ତି ନା। କାହିଁକି? କାରଣ ଆମେ ଆକୁ ଦାନା ଦେଇକି ରଖିଲେ ସେ ତ ଆପଣ ମାନେ କଣ ଦାନା ଖାଇକି ରହିଲେ। ବୁଝିପାରିଲେ ଏବେ ମାନେ ଯୋଉ ଆପଣଙ୍କର କୋଶ୍ଚିନ୍ ଥିଲା।
ହ୍ୟାଲୋ
ହ୍ୟାଲୋ। ମୁଁ କହିଲି ଆପଣ ବୁଝି ପାଇଲେ ତ ବୁଝି ପାଇଲେ ତ। ଆଜ୍ଞା। ଆପଣଙ୍କ ସହିତ ମତେ ଆଣ୍ଠି କଥା ହେଇକି ବହୁତ ଭଲ ଲାଗିଲା। ମୁଁ ଆପଣଙ୍କୁ ଫ୍ରି ହେଲା ଆପଣଙ୍କୁ ଆଉଥରେ କଲ୍ କରିବି।
ଆଜ୍ଞା ଆଜ୍ଞା।
ଆଜ୍ଞା, ରଖୁଛି ଆଣ୍ଟି
ହଁ ହଁ,